ହେଲୋ।
ହଁ ହେଲୋ।
ହାଲୋ।
ହଁ କଣ କରୁଚୁ?
ହାଲୋ।
ହଁ ହେଲୋ ମ ଭଏସ୍ ଆସୁଚି ତ ହଁ ହାଲୋ।
କଣ କରୁଚନ୍ତି?
ହଁ ଏଇ ବସଥିଲି ମର୍ଣ୍ଣିଂ ରେ ଟିକେ ବାହାରକୁ ଆସିଥିଲି ତ ଏଇଠି ଟିକେ ଅଛି ଆଉ। ତମେ।
ମୁଁ ବି ବସିଥିଲି ଆଉ ଖାଇକି।
ଅହ ଆଉ କଣ ମନି ହଁ ହଁ ସବୁ ଠିକ୍ ଠାକ୍ ଅଛି ମର୍ଣ୍ଣିଂରେ କଣ ଖାଇଥିଲ?
ମନିଙ୍ଗ ରେ ସୁଜି ଉପମା ଆଉ ମଟର ତରକାରୀ।
ବଢ଼ିଆ ଥିଲା ଆଉ ହଁ ମୋର ରୁଟି ଆଉ। ର ତରକାରୀ।
ଅହ ତାହେଲେ ମଟର ଆଳୁ ତରକାରୀ ଟା ପୁରା ସେମ୍ ସେମ୍।
ହଁ ଗୋଟେ ଆଇଟମ ତ ସେମ୍ ରହିଲା।
ହଁ ଆଉ ଆଜି କୁଆଡେ ବୁଲିବା ପାଇଁ ପ୍ଲାନିଂ ଅଛି ନା।
ଆଜି କୁଆଡେ ବୁଲିବାର ସେମତି ପ୍ଲାନିଂ ନାହିଁ କିନ୍ତୁ ମୋତେ ଗୋଟେ ଦିଟା ଜାଗାକୁ ଟିକେ ଯିବାର ଅଛି। ସେମାନେ ଟିକେ ଦେଖିବାର ଥିଲା ତ କିଛି ଜିନିଷ ସେଥିପାଇଁ।
ଓହୋ ଭଲ ଆଉ ରଜ ପାଇଁ କିଛି ରଜ ପାଇଁ କିଛି ସପିଂ କଲଣି ନା କରିନ?
ନା କରିନି ସେଥିପାଇଁ କହୁଥିଲି ଆଜି ଟିକେ ଯାଇଁ କି ଦେଖିଥାନ୍ତି ଯଦି କିଛି ପସନ୍ଦ ଆସ ଥାନ୍ତା ତ ନେଇକି ଆସିଥାନ୍ତି ଆଉ।
ଏବେ କଣ ଭଲ କଲେକ୍ସନ ଅଛି ମତେ ଟିକେ କହୁନ।
ହଁ ଭଲ କଲେକ୍ସନ୍ ମାନେ ତମର ମାନେ କଣ ରହୁଚି ଫେବରେଟ ମାନେ ପିନ୍ଧିବାଟା କଣ ରହୁଚି ପସନ୍ଦ?
ମତେ ସାଲ୍ୱାର ସୁଟ ହିଁ ଭଲ ଲାଗେ।
ହୁଁ।
କିଛି କୁର୍ତ୍ତୀ ଟାଇପ ସିମ୍ପୁଲ ଲୋକ ସବୁ ଭଲ ଲାଗେ।
ସେଇ କୁର୍ତ୍ତୀ ସେଟ୍ ତ ସାଲୱାର ସୁଟ୍ ହେଲା କୁର୍ତ୍ତୀ ହେଲା ଦୁପଟା ହେଲା ଏଇଗୁଡା ସବୁ ତ।
ହଁ ହଁ।
ହଁ ତ ଏଇଗୁଡା ସବୁ ଭଲ କଲେସନ ଆକ୍ଚୁଆଲି କଣ କହିଲ ଭି ଟୁରେ ଆମର ଏଇଠି ରହୁଛି ମାନେ ଭଲ କଲେ କଲେକ୍ସନ ରହୁଛି।
ତା ସହିତ ଅଲଗା ବି ଆମର ମାକ୍ସ ହେଲା କି ଆମର ଏପଟେ ମେଟ୍ରୋ ବଜାର ଅଛି ମାନେ ଵିଶାଲ୍ ସେଲସ୍ ଭଲ ଭଲ ସବୁ ସୋରୁମସ୍ ଗୁଡା ଅଛି। ଅଛି ଭଲ କଲେକ୍ସନ୍ ବି ତାଙ୍କର ସବୁବେଳେ ରହେ।
ହଁ।
ମାନେ ଆମ ଏପଟ ସାଇଟରେ କିନ୍ତୁ ତମ ସେପଟ ମାନେ କେମିତି କଣ ରହୁଛି କେଉଠି? ତ ଲେକ୍ସନ୍ଟା।
ମୋରପଟେ। ହ କଣ ଜାଗୃତି କଲେକ୍ସନ୍ ସେଟି ଟିକେ ଭଲ ଆସେ ସବୁ। ସବୁ ଏଇ ଟାଇପ ର ସବୁ ଜିନ୍ସ ସର ଜିନ୍ସ ଭ ବି ସବୁ ଭଲ ଆସେ।
ହଁ। ଜିନ୍ସ ତ ଭଲ ଆସେ କିନ୍ତୁ ବେଶୀ କଣ ମାନେ ଏବେ କୁର୍ତ୍ତୀଟା କି ସିମ୍ପଲ୍ ଉପରେ ଯେ ତେ ପିନ୍ଧିବ ନା ସେତେ ତମେ ଭଲ ଦେଖାହବ କି ତମ ଲୁକ୍ ଟା ମାନେ ଭଲ ରହିବ ସେମିତି।
ହଁ ଏମତି ସବୁ ସିମ୍ପଲ ଉପରେ କୁର୍ତ୍ତିୀ ଗୁଡା ନା ମାନେ ବହୁତି ସି ଫୁଲ ଆଉ ଗରମ ଦିନ ପାଇଁ ବି ପୁରା ଠିକ ଠାକ ମାନେ ଇଏ ଲାଗିବ।
ପ୍ରକୃତରେ କଣ କହିଲା କୁର୍ତ୍ତୀ ଗୁଡା କଣ ପୁରା ସିମ୍ପଲ ଆସିଲା କଣ ସେଠା ଟିକେ ସ୍ମୁଥ ଆସେ ତାର ଯୋଉ ଲାଇଟ୍ ମାନେ କଲର ତମେ ସେତେ ଆଣିବ ସେତେ ତମକୁ କଣ ମାନେ କ ମାନେ ଆରାମ ଲାଗିବ ଜିନିଷଟା।
ହଁ କମ୍ଫର୍ଟେବଲ ଲାଗିବ ପିନ୍ଧିବାକୁ ବି ସୁନ୍ଦର ଲାଗିବ।
ହଁ ହଉ ତମ ମାନେ ଯୋଉ କଣ ସେଟା? ଯେତେବେଳେ ବି ଯଉଟା ପିନ୍ଧିକି ଯିବ ବି ଯିଏ ଦେଖିବ ବି କହିବ ହଁ ସିମ୍ପଲ ଲୁକ୍ ଟା ଭଲ ଅଛି। ହୁଁ ହୁଁ।
ହଁ ଏବେ ସମସ୍ତଙ୍କୁ ବି ସିମ୍ପଲ ଲୁକ ହି ଦରକାର ନା ବେଶୀ
ହୁଁ ବାହାରକୁ ମାନେ ସପୋଜ୍ ବି ତୁମେ ବାହାରକୁ ଯେବେ ବି ଯିବ ମାନେ ସେଇ ଇଏରେ କଲେ ତୁମେ ନିଜେ ବି କମ୍ଫର୍ଟେବୁଲ୍ ରହିବ ଆଉ ଟ ଚାଲିବା ବୁଲିବା ପାଇଁ ତ ମକୁ ଟିକେ ବି ଭଲ ଲାଗିବ।
ହଁ। ଆଉ ତମ ସେପଟେ ରଜ କେମିତି ସବୁ ହୁଏ?
ହଁ ଆମର ରଜ ଏପଟେ ସେଇ ଦୋଳି ଲଗାଯାଏ ଏତେ ବଟା ଦୋଳି ପିଠା ପିଠାପଣା ତ ହୁଏ ଜାଣିଥିବ ରଜର ସ୍ପେଶାଲ୍ ପିଠା କଣ ରହୁଛି?
ହଁ ପୋଡ ପିଠା ନାଇଁ ମତେ ଆସେନି ଘରେ କରନ୍ତି। ନାଇଁ ଘରେ କରନ୍ତି।
ତ କେବେ ନିଜେ ଚେଷ୍ଟା କଣ କରିବା ପାଇଁ?
ନାଇଁ କେବେ ଚେଷ୍ଟା କରିନି ତମେ କରୁଛ କି?
ନା ନା ମୁଁ କେବେ କରିନି ମୁଁ ବାସ୍ ଘରେ କରନ୍ତି ମୁଁ ଦେଖିଛି।
ହଁ ମୁଁ ବି ସେଇୟା ଘରେ ଘର ଦେଖିଛି। ଏମିତି ନର୍ମାଲ ରୋଷେଇ ଇଏ ସିଏ ଏଗୁଡା ସବୁ ଆସେ କିନ୍ତୁ ପିଠା କଣ ଉପରେ ଏତେ କିଛି ଆଇଡିଆ ନାହିଁ।
ଓହୋ। ହଉ ତାହେଲେ ଫେବରେଟ୍ କଲର୍ କଣ? ହଁ ଘରେ ସମସ୍ୟା। ହୁଁ ହୁଁ ହଁ।
ଫେବରେଟ କଲର୍ ସେମତି ମାନେ ଟିକେ ଲାଇଟ ୱେଟ୍ ଉପରେ ମାନେ ଭଲ ଲାଗେ। ତମର।
ହଁ କୋଉ କହୁଥିଲେ ଅଧାରେ ରହିଗଲେ ସେତେବେଳେ ଘର କଥା ପଚାରୁଥିଲ ସମସ୍ତେ କେମିତି କଣ ଅଛନ୍ତି ନା
ହଁ ହଁ ଘରେ ସମସ୍ତେ କିଏ କି ଅଛନ୍ତି? ସମସ୍ତେ କେମିତି ଅଛନ୍ତି?
ହଁ, ଘରେ ସମସ୍ତ ଅଛନ୍ତି। ଆମର ବଡ ମାନେ ଫ୍ୟାମିଲି। ବାପା, ବୋଉ, ଜେଜେ, ଜେଜେମା, ଭାଇ, ଦାଦା, ଖୋଡ଼ି ତାଙ୍କର ପିଲାମାନେ ସମସ୍ତେ ଅଛନ୍ତି।
ହଁ। ଜଏଣ୍ଟ ଫ୍ୟାମିଲି।
ହ ତୁମ ହଁ ଜଏଣ୍ଟ ଫ୍ୟାମିଲି।
ହ ହ।
ହଉ ତୁମର।
ଆମର ବି ଜଏଣ୍ଟ ଫ୍ୟାମିଲି ବାପା, ମା, ଦାଦା, ହନୁମା ଜେଜେ, ଜେଜେମା, ଆଉ ମୋରଡେ ଭାଇ ଆଉ ମୋର ଟିକେ ଛୋଟ ଭଉଣୀ ଏମତି ସବୁ।
ଆକ୍ଚୁଆଲି ବଡ଼ ପରିବାର ଭଲ ଲାଗେ ନା ଜଏଣ୍ଟ ଫ୍ୟାମିଲିର ଏଆଟା।
ହଁ ଜଏଣ୍ଟ ଫ୍ୟାମିଲି ରହିବାକୁ ଭଲ ଲାଗେ। ମାନେ କିଛି ଏକା ଲାଗିବନି। ମାଇଣ୍ଡ ଫ୍ରେଶ ହେଇଯିବ। ସମସ୍ତଙ୍କ ସହିତ କଥ ଥା ହେଇକି ମତେ ତ ଜଏଣ୍ଟ ଫ୍ୟାମିଲି ହିଁ ଭଲ ଲାଗେ।
ହଁ ଆ ତମେ ଛୋଟବେଳୁ ରହିଆସିଛ ନା ଯେ ଛୋଟବେଳୁ ରହିଆସିିଥିବ ମିଶିକି ସମସ୍ତଙ୍କ ସହିତ ତାଙ୍କୁ ଭଲ ଲାଗିବ ମାନେ ଯେତେ ଜଣ ଖାଆନ୍ତି। ଭଲ ଲାଗିବ କିନ୍ତୁ ଯେ ଏକୁଟିଆ ଯେମିତି ପଳେଇଆସିବେ। କିନ୍ତୁ ତାଙ୍କୁ ହଁ କୁହ
ତମେ କଣ ମାନେ ଜଏଣ୍ଟ ଫ୍ୟାମିଲି ନୁଁହ ମାନେ ଅଲଗା ନା କଣ?
ନା ନା କହିଲି ପା ଜଏଣ୍ଟ ଫ୍ୟାମିଲି।
ଓହୋଃ।
ମାନେ ଆମେ ଯେତେବେଳେ ଦେଖନ୍ତି କି ଯେତେବେଳେ ପଢାପଢି କରୁଥିଲେ। ଦି ପ୍ରକାର ପରିବାର ଆମର ରହିନଥାଏ କି? ଗୋଟେ ଏକକ ପରିବାର ଆଉ ଗୋଟେ ଯୌଥ ପରିବାର। ମାନେ ସେ ବିସ ଯେତେବେଳେ ଆମେ ସେତେବେଳେ କଣ ଜିନିଷଟା ଆମେ ପଢୁଥିଲେ। କିନ୍ତୁ ବଡ଼ ହେଲା ପରେ ସେ ସବୁ ଆମେ ଦେଖିକି। ସମାଜକୁ କେମିତି କଣ ରହୁଛି। ଆମେ ସେ ଜିନିଷଟା ଜାଣୁଛନ୍ତି। ପରିବାର କେମିତି କଣ ମିଳିମିଶିକି ରହିବାର ଖୁସି ଯେମିତି ଥାଏ। ଏକୁଟିଆରେ ନ ଥାଏ ସେଇସବୁ ଜିନିଷ
ବେଶି ମାନେ ଇଏ ଫ୍ୟାମିଲି ବି ଭଲ। ମାନେ ଛୋଟ ଫ୍ୟାମିଲି ଭଲ। କିନ୍ତୁ ଜଏଣ୍ଟ ଫ୍ୟାମିଲି ତାଠୁ ଅଧିକ ଟିକେ ଭଲ କିଛି ଏକା ଲାଗିବନି ସବୁ ସମସ୍ତଙ୍କ ସହିତ ମିଶିକି ରହିବ। ଇଏ ସିଏ
ଫ୍ୟାମିଲିରେ କିଛି ନାହିଁ। ବଡ ପରିବାର ଛୋଟ ପରିବାର ସମସ୍ତଙ୍କର କଣ ସମସ୍ତଙ୍କର ଗୋଟେ କୋର୍ଡିନେସନ୍ ଗୋଟେ ସପୋର୍ଟ। ଆଉ ସେଇ ସବୁ ଅଣ୍ଡରଷ୍ଟାଣ୍ଡିଙ୍ଗ। ଏସବୁ ରହିଲେ ଫ୍ୟାମିଲିଟା ମାନେ ବହୁତ ଭଲ ଲାଗିବ। ଏଇଠି ତ ହଁ ଫ୍ୟାମିଲିର ଖୁସି ସେଇଠି ବଣ୍ଡିଙ୍ଗ। ହଁ।
ବଣ୍ଡିଙ୍ଗ ଭଲ ରହିଲେ। ସବୁ ଠିକ୍ ଠାକ ଯଦି କିଛି ଏପଟ ସେପଟ ହେଲା ସରିଲା।
ହଁ, ସେଇଟା ତ ମେନ୍। ସେଇଟାକୁ ସବୁବେଳେ ଦେଖିକି ରହିବାକୁ ପଡିବ ଆଉ
ହଁ ଆଉ ସମରେ ଏବେ ପଢା ପଢି କେମିତି ଚାଲିଛି ନା ସରିଲାଣି।
କଣ କହିଲେ ଶୁଭିଲାନି
ପଢା ପଢି କେମିତି ଚାଲିଛି ନା ସରିଲାଣି।
ଶୁଭିଲାନିି, ମୁଁ ଟିିକେ ଖାଲି ହ୍ୟାଲୋ
ହ୍ୟାଲୋ।
ହଁ, ହ୍ୟାଲୋ କୁହ କୁହ।
ହଁ, ମୁ ମୁଁ କହିଲି ପଢି ପଢି ସରିଲାଣି ନା ଚଲିଛି।
ନା ନା ପଢା ସରିନ ମୋର ଆକଚୁଆଲି ପ୍ଲାନିଂ ଯାହା ମୁ ପଢାଟା କେବେ ସରିବ ମୋତେ ନିଜକୁ ବି ଜଣା ନାହିଁ। ମୋର ଆକଚୁଆଲି କଣ୍ଟିନ୍ୟୁୟସଲି ଚାଲିବ ପଢ଼ାଟା।
ହ
ଯେତେ ପର୍ଯ୍ୟନ୍ତ ପାରୁଥିବେ। ଆକଚୁଆଲି ଏବେ ପି ଜି ତ କମ୍ପ୍ଲିଟ୍ ସରିଛି। ତା ସହିତ ଅଲଗା ଏକଜାମ ଚାଲିଛି। ମାନେ ସବୁ ଆମର ଗମେଣ୍ଟର ଯେ ଥର ହଁ କମ୍ପିଟେଟିଭ ର ଏକଜାମ ରହିଲା ସେସବୁ ପ୍ରି ପ୍ରିପାରେସନ୍ ଚାଲିଛି ସବୁଆଡ଼େ ମାନେ ବହୁତ ସାରା ଆକଚୁଆଲି କଣ କହିଲା ଜବ୍ ଆସୁଛି ମତେ ଯୋଉଟ ଟିକେ ବେଶି ଟିକେ କମ୍ଫର୍ଟେବୁଲ୍ ଲାଗେ ଟିଚିଂ ଲାଇନର ମୁଁ ଟିକି ସେଇ ଉପରେ ଚାଲୁଛି। ତା ମାନେ ହଲେଡ଼ି ବିଡ଼୍ କରିନି ମୁଁ ଅଲରେଡ଼ି କମ୍ପ୍ୟୁଟର ଟିଚର୍ ଫୋର୍ ଇୟର୍ସ ପାଇଁ ଥିଲି ତାପରେ ଫେର୍ ମାନେ ପଢା ଚାଲିଛି ଜବ ଚାଲିଛି ସବୁ ପ୍ରକାର ମିଶା ମିଶି ଚାଲିଛି ଆଉ।
ଓହୋ।
ନ ପଢାଟା ମୁଁ ଭାବିଛି ଯେତେ ପର୍ଯ୍ୟନ୍ତ ପାରିବି ପଢିବି। ଏଇ ସରିଛିି ପି ଜି ସରିଛି ବି ଡ଼ ପାଇଁ ମେ ବି ଯଦି ହେବ ନେକ୍ସଟ ଇୟରକୁ କରିଵି ନହେଲେ ନେଟ୍ ପାଇଁ ଟିକେ ପଢାପଢି ସେଟା ଟିକେ ଏକଜାମ ଦବା ଡିସେମ୍ବର କେମିତି କଣ ହଉଛି ଆଗକୁ ଯଦି ହବ ପି ହେଚ ଡି କରିବା ପି ହେଚ ଡି ପରେ ଦେନ ତାପରେ ଦେଖିବା ଆଉ। ଲଙ୍ଗ ଜର୍ଣ୍ଣି ଅଛି ମୁଁ ଚାହୁଁନି ବି ହଁ ସେଟା ତ ସରେନି। ମୁଁ କେବେ ଚାହୁଁନି ବି ସେଟା କେବେ ମୁଁ ସାରିବା ପାଇଁ ଚାହେଁ ବୋଲି ଯେତେ ଦିନ୍ ତଥାବି ମୁଁ କରିଚାଲୁଥିବି ସବୁ କିିଛି ଚାଲିବା ଦରକାର। ଆମେ ତ ନିଜ ଲାଇଫିରେ ସବୁକିଛି କରିଚନ୍ତି ତ ପଢା ଟା ମାନେ ଆମ ସହିତ ସବୁବେଳେ ଜଡିତ ହବା ଦରକାର। ତାକୁ ଛାଡିଦେ ଆମେ ସେମିତି ବି ଚାହିଁଲେ ହଁ ଗୋଟେ ଜିନିଷ ହେଲା ଦେଖ ଏବେ ଆଜିକା ଡେଟରେ ଯେତେ ସବୁ ଆଡ୍ ମାନେ ସବୁ ନୂଆ ନୂଆ ଜିନିଷ ଆସୁଚି। ଆମେ ତା ହିସାବରେ ଆମକୁ ଡେଲି କିଛି କିଛି ଶିଖିବା ପାଇଁ ପଡିବ। ତ ଡେଲି ଆମେ ଯଦି କିଛି ଶିଖିବା ପାଇଁ ଚାହିଁବ ଫାଷ୍ଟ ଆମର ସେତିକି ମାନେ କଣ ନିଜକୁ ଆମେ ଚାହିଁବା କିଛି ଶିଖିବା ପାଇଁ କି କରିବା ପାଇଁ ତାହେଲେ ଇଚ୍ଛା ହବ। ଯଦି ଆମେ କିଛି କରିବାନି ରହିଯିବା ଯେତେ ଚାହୁଁଥିବା ଆମେ କିଛି ଶି ଖିବା ପାଇଁ କେବେ ଶିଖିପାରିବନି କିନ୍ତୁ ଅଲଗା ତମେ ଘରେ ରୁହ ମାନେ ମାନେ ଡିଷ୍ଟାନ୍ସ କୋର୍ସ କର କିନ୍ତୁ ତମ ପଢା ସହିତ ଗୋଟେ ଟାଇପର ଟର୍ଚ୍ଚରେ ତମେ ରହିଥିବ।
ହଁ ସବୁବେଳେ ପାଠ ପଢା ସହିଚ ଟଚ୍ଚଟା ଥିବା ଦରକାର।
ହୁଁ ଆଉ ତମର କଣ ପଢାପଢି?
ମୋର ଏବେ ବି ସିଏ କମ୍ପ୍ଲିଟ ହେଲା ବି ସିଏ ପରେ ଭାବିଚି କଣ ହୁଁ କମ୍ପିଟେଟିଭ୍ ଲାଇନରେ ଯିବି ନହେଲେ ବିଇଡି ପାଇଁ ବି ପ୍ଲାନିଂ ଅଛି ନେକ୍ସଷ୍ଟ ଇୟର ଭାବୁଚି ବିଇଡି କରିବି ଏବେ ଟିକେ କଣଏଇ ଉ ୱାନ୍ ଇୟର। ଟା କମ୍ପିଟେଟିଭ୍ ଲାଇନରେ ଯିବାର ଅଛି ଦେଖାଯାଉ।
ଓହୋ ହଁ ଭଲ ପ୍ଲାନିଂ ତ ଅଛି ଦେଖ।
ହୁଁ।
ଚାଲ ପଢିପାରିବ ଯେତେ ପର୍ଯ୍ୟନ୍ତ ପଢିପାରିବ ମାନେ ପଢିବାର ଅଛି ପଢି ଚାଲ। ତାକୁ ଜମା ଆଖିରେ ଛାଡନି। ତମେ ବି ଯେତିକି ପାରୁଚ ସେତିକି ତମେ ନିଜ ହିସାବରେ ବି ଯେତିକି ପାଟ ପର୍ଯ୍ୟନ୍ତ ଯାଇପାରିବ ଚାଲ କିଛି ନାହିଁ ସେମିତି ଚାହିଁଲେ ବି ଆମେ ଚାଲିଥିବା। କେବେ ଅଟକିବାନି।
ହଁ।
ଆମେ ଯଦି ନିଜକୁ କଣ କହିଲ କେବେ ଅଟକେଇବାକୁ ଚାହିଁବାନି ତ ଆମକୁ ବି କେହି ଅଟକେଇ ପାରିବେନି।
ସେ ନିଜ ଉପରେ ଭରସା ରଖିକି ଚାଲିବାର ଅଛି।
ହଁ। ନିଜ ଉପରେ ଗୋଟେ ସେଲ୍ଫ କନଫିଡେନ୍ସ ଫାଷ୍ଟ ଗୋଟେ ଆତ୍ମବିଶ୍ୱାସ ନିଜର ରଖିବ। ଆଉ ସବୁବେଳେ କନସେନଟ୍ରେଟ୍ କରିଚାଲିଥିବ ଗୋଟେ ଜିନିଷକୁ ନେଇକି ଫୋକସ୍ ଥିବ ତାହେଲେ ଆମେ ନିହା ଲାଇଫିରେ ମାନେ ସଫଳତା ହାସଲ କରିପାରିବା। ହୋଉ ଠିକ୍ ଅଛି।
ହୋଉ ହୋଉ ଠିକ୍ ଅଛି ରହୁଚି ଆଉ।
ହୋଉ ଠିକ୍ ଅଛି ରଖ ହୋଉ ହୋଉ।
ଆଜ୍ଞା ଆଜ୍ଞା।